ହାଲୋ ବନ୍ଧୁ କଣ କରୁଛ?
ଏଇ ବସିଥିଲି ଗାଡିରେ।
ଓ ହଁ ଖାଇସାରିଲାଣି?
ଖାଇଥିଲି ଯେ ସକାଳୁ କଣ ଟିକେ ଖାଇ ଦେଇଥିଲି ଜଳଖିଆ।
ଅ ହ ପଖାଳ ଭାତ ଖାଇନ?
ନାଇଁ ପଖାଳ ଆମର ତ ପ୍ରାୟ ମଧ୍ୟାହ୍ନ ଭୋଜନରେ ପଖାଳ ହୁଏ। ଓଡ଼ିଆ ଘର ପିଲା।
ପଖାଳ ଲେଡିଏ ଖାଇବା।
ଆଉ ଘରେ ସବୁ ଭଲ?
ହଁ ଘରେ ତ ସମସ୍ତେ ଭଲ ଅଛନ୍ତି, ତମ ଘରେ ସମସ୍ତେ କେମିତି କଣ ଅଛନ୍ତି?
ଭଲ ଅଛନ୍ତି, ସମସ୍ତଙ୍କ ଦେହ ପା ଭଲ ଅଛି ତମର?
ହଁ ତମ ସାନ ଭାଇ ଯେଉଁ ସ୍କୁଲରେ ପଢ଼ୁଥିଲେ।
ହୁଁ ସିଏ ପଢୁଛି।
ଆଉ ତମ ଖବର ଦେହ ପା?
ପାଠ ବି ଆଉ ପଢୁନି ଦୁଷ୍ଟାମି କରୁଛି।
ଛୋଟ ପିଲା ହେବେ ଆଉ କଣ କରିହବ ସେଥିପ୍ରତି।
ଆଉ ତମ ଗାଁରେ କଣ ଚାଲିଛି ଏବେ?
ଚାଲିଛି କଣ ଗାଁରେ ଆଗକୁ ଆମର ପର୍ବପର୍ବାଣି ଗୁଡିକ ଆସୁଛି। ଯାନି ଯାତ୍ରା ହବ ଗାଁ ରେ ଯାତ୍ରା ପଡିବ ବୋଲି କଣ କଥା ଶୁଣୁଛି।
ଦେଖିଆ କଣ ହଉଛି।
ହ ଆମ ଗାଁ ଯାତ୍ରାକୁ ଆସିବ ନା ନାଇଁ?
ହଁ ଯାତ୍ରାକୁ ଯିବି ଯାତ୍ରା ଟିକେ ଦେଖିବା। ପାମ୍ପଡ଼ ଖାଇବା ଝାଲ ମଟର ଖାଇବା ମକା ଖାଇବା।
ହୁଁ ଆସିବ ସବୁ କିଛି ହବ ଖୁସି ମଜା ଟିକେ କରିବେ ଏଇତ ଆମର ଜୀବନ ଖୁସିରେ ଦିନ କାଟିବାକୁ ପଡ଼ିବ ଆଉ।
ହଁ।
ଆଉ ଚାସ୍ ଚାଷ ବାସ କଣ କେମିତି ଖବର?
ଚାଷ ତ ବର୍ତ୍ତମାନ ଛତୁ ଚାଷ କରୁଛୁ।
ହୁଁ।
ଆଉ ବର୍ଷା ଫର୍ଷା ତ ଏତେ ନାହିଁ। ବର୍ଷା ଟିକେ ପକେଇଲେ ଯାହା ଯେମିତି କରିବୁ। ପାଣି ବି କୋଉ ଗାଡିଆ ନାଳରେ ବି ପାଣି ଧୀରେ ଶୁଖି ଯାଉଛି ଖରା ଯେଉମିତି ହଉଛି।
ହଁ ପାଣି ଆସିଲା ବେଳକୁ। ତଥାପି ଏଇ ତିରିଶି ଆଁ ଚାଳିଶି ଦିନ ହେଇଯିବ। ଆସିବା ପାଇଁ ପାଣି।
ହଁ।
ଆଉ।
ଦେଖ
ଏବେ ତ ଖତ ବିଞ୍ଚିବା ପାଇଁ ଆସିଥିଲି ଏତେ ଖରା ହଉଛି ଯେ ମୁଁ ଖ ତ ବିଞ୍ଚିବା କୁ ଆଉ ଆଉ ମନ ହେଲାନି ଭାବୁଛି ଘରକୁ ପଳେଇବି ଆଉ।
ଘରକୁ ପଳେଇବ।
ହୁଁ ବହୁତୁ ଖରା ହଉଛି ଆମ ଆଡ଼େ।
ଉଁ ଯେ ଟିକେ ଭାତ କି ପାଣି ଥଣ୍ଡା ପାଣି ଟିକେ ଆଣିଥିବ ହାରି
ବିଲ ବଡ଼ି ବର୍ତ୍ତମାନ ଅଂଶୁଘାତ ଯୋଉ ଟାଇପ୍ ର ହଉଛି ଖରା ତ କହିଲେ ନ ସରେ। ଚାଳିଶ ଡିଗ୍ରୀ ସେଲ୍ସିୟସ୍ ପାଖାପାଖି ହେଇଯାଉଛି।
ହଁ।
ଆଉ
ବୟାଳିଶ ଆମର ତ ଉ ଚଉରାଳିଶ ବି ଯାଇଛି।
ହଁ ଖରା ତ ଏତ ଏଇ ମାସରେ ହିଁ ପ୍ରାୟ ସବୁ ଖରା ହୁଏ। ମେଘ ବି ହୁଏ କିନ୍ତୁ ଏଇ ବର୍ଷ ଟିକେ ପାଣିପାଗ ଟିକେ ଖରାପ ଅଛି ସେଥି ଯୋଗୁ ବର୍ଷା ଟିକେ ଦେଖାାଯାଉନି ଏତେ।
ଆଉ କଣ ପୂଜା ପୂଜା କରୁଚ ନା ନାଇଁ ପୂଜା ପର୍ବ ତମ ଆଡ଼େ କଣ ହଉଛି?
ଆମ ଆଡ଼େ ପୂଜା ପର୍ବା ଏ କାର୍ତ୍ତିକେଶ୍ଵର ପୂଜା ପ୍ରାୟେ ଭଲ ହୁଏ ଆମ ଗାଁ ରେ।
ହଁ ଶୁଣିଥିଲି।
ହଁ ଯେଉ ଡଙ୍ଗା ଭସା ଯଉ ଓଡ଼ିଆ ଡଙ୍ଗା ଯୋଉ ଭସାନ୍ତି।
ହଁ, ହଁ ଜାଣିଛି ହଁ।
ଡଙ୍ଗା ଭସା କାର୍ଯ୍ୟକ୍ରମ ହୁଏ ଆମର ଯଉ ହଁ ଲକ୍ଷ୍ମୀ ପୂଜା ତ ଛାଡ଼ ଲକ୍ଷ୍ମୀ ପୂଜା ଆମ ଗାଁ ରେ ପ୍ରସିଦ୍ଧ।
ହଁ ସେଇ ପ୍ରସିଦ୍ଧ
ଅଁ ପଦ୍ମ ଫୁଲ ଆଣନ୍ତି ପୋଖରୀରୁ ତୋଳିକି। ଆମର ଅଛି କାର୍ତ୍ତିକସ୍ୱର ବି ସେମିତି
ପୋଖରୀ ତମ ପୋଖରୀ ରେ ମାଛ ଚାଷ ହୁଏ ନା ନାଇଁ?
ହୁଁ ମାଛ ଚାଷ ଗାଁ ଲୋକମାନେ କରନ୍ତି ସିଏ ଆଉ ମାଛ ଚାଷଟା ଆମର ହୁଏ କିନ୍ତୁ ଉଁ ପ୍ରଥମେ ଯୋଉ ମାଛଟି ଆମର ମରା ହୁଏ ଗାଁ ରେ ସେ ମାଛ ଟା ଆମର ବି କ୍ରି ହେଇଯାଏ ଗାଁରେ ଆମର ଯଉ ଦେଶ କମିଟି ଅଛି ସେଠି ଦେଇ ଦିଅନ୍ତି। ସେଖେଣ୍ଡ ଥର ଆମର ଦୁଇଥର ମାଛ ମରା ହୁଏ ସେଖେଣ୍ଡ ଥର ଯୋଉ ମାଛ ଟା ମରା ହୁଏ ଆମର ଗାଁ ରେ ସବୁ ଯୋଉମାନେ ଲୋକ ଅଛନ୍ତି ଗାଁର ସମସ୍ତଙ୍କ ଘରକୁ ଭାଗ କରିକି ମାଛ ବଣ୍ଟା ହୁଏ। ସମସ୍ତେ ଗାଁ ରେ ଚାନ୍ଦା ଦିଅନ୍ତି ସବୁ ଯାନି ଯାତ୍ରା ପାଇଁ ସେଥିପାଇଁ
ଏତେ ଭଲ ନିୟମ ଗୋଟେ ତମ ଗାଁ ରେ ଶୁଣିକି ଟିକେ ଭଲ ଲାଗିଲା।
ହଁ ସେଟା ତ ରହିଯାଇଛି। ପିଢ଼ି ପରେ ପିଢ଼ି ଚାଲିଛି ସେମତି।
ଭଲ ଏମିତି ଭଲରେ ଯାଉ ତମ ଗାଁ ଭଲରେ ରହୁ।
ଆଉ ତମ ଖବର କଣ କୁହ କୁଆଡ଼େ ବୁଲା ବୁଲି ଏଇନେ ଯାଉଛ ନା ଯାଇନ?
ହଁ ବୁଲି- ବୁଲି ଭାବିଛୁ ସାଙ୍ଗ ପିଲା ବାହାରିଛୁ ଯିବୁ।
ହୁଁ।
ଗୋଟେ ଗୋଟରେ ତୀର୍ଥସ୍ଥଳୀ ଯିବୁ ଆଉ।
ଚା ଭଲ କଥା ଭଲରେ ରୁହ ସମସ୍ତେ ଖୁସିରେ ରୁହ। ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ସମସ୍ତେ ଅଛନ୍ତି। ଭାଇ ଭାଇ ସବୁ।
ତମେ ଏବେ କଣ କରୁଛ? ଆମ ଘରେ ବି ବାପା ବୋଉ ଭାଇ
ଚାଷ କରୁଛି ଆଉ। ଚାଷରେ ହିଁ ସବୁ କିଛି ହଉଛି, ଚାଷ ନ କଲେ ଖାଇବୁ କଣ ନା କଣ କରିବୁ? ଚାଷ ହିଁ ସବୁ କିଛି ଆମ ପାଇଁ। ଚାଷ ବହୁତ ବଡ ମୂଲ୍ୟବାନ ଆମ ପାଇଁ। ଚାଷ କଲେ ହିଁ ଖାଇବୁ। ତମେ ଛତୁ ଚାଷ କରିଛ କେତେ କଚଡାରେ କରୁଛୁ କେତେ ଏକର ଜାଗା।
ପ୍ରଣାଳୀ ଅଛି।
ହଁ।
ହେଲାଗି, ଛତୁ ଚାଷ ପ୍ରଥମେ ଆମେ ଏ ନଡ଼ାକୁ ବତୁରେଇକି ରାତ ପାଞ୍ଚ ଦିନ ରଖିବୁ। ତାପରେ ଛତୁ ମଞ୍ଜି ଆସୁଛି, ଛତୁ ମଞ୍ଜିିକି ପକେଇବୁ। ତାପରେ ପ୍ରାୟ ଦଶ ରୁ କୋଡିଏ ଦିନ ଗଲା ପରେ ଆମର ଯୋଉ ଛତୁଟି ଫୁଟେ
ସେ ଛତୁଟି ଫୁଟେଲେ ତମେ ଖାଇପାର, କିମ୍ବା ବିକ୍ରି ବି କରିପାର। ଲାଭଦାୟକ ଆଉ।
ଏଥର ଦାମ କେତେ ଥିବ ତମ ଆଡେ?
ଦାମ ପ୍ରାୟ ଆମର ଗାଁ ଗାଉଁଲି ଏରିଆ। ଏଠାରେ ବେଶୀ ଦାମ କଲେ ଲୋକ ପ୍ରାୟ ବେପାର ଟିକେ କମ ହୁଏ। ସେଥିପାଇଁ ଟିକେ ଲୋକଙ୍କୁ ଯେମିତି ଗୋଟେ ଏ ସହଜ ଲାଗିବ। ସମସ୍ତେ କ୍ରୟ କରିପାରିବେ ସେଇ ଅନୁସାରେ ଆମେ ଦାମ ଟି ରଖିଛୁ ଆଉ।
ହଁ ଭଲ। ଏଥିରେ ପ ପରିଶ୍ରମ କେମିତି ହୁଏ କଣ?
ଆଁ
କେତେ ଲୋକ ଲାଗନ୍ତି ସେଥିରେ ଥିବ ନା?
ପରିଶ୍ରମ ପରିଶ୍ରମ କାହିଁ କଣ ହଉଛି କି କିଛି ନାହିଁ ଖାଲି ବିନା ପରିଶ୍ରମରେ ବି ହେଇଯିବ।
ହୁ
ହୁଁ ଆଉ ଏଇନେ କୋଉଠି କଣ ଚାକିରି ବାକିରି।
କରିନି ଚାକିରି ଯିବି ବୋଲି ଯୋଜନା ଅଛି।
କେଉଁଠି ଚାକିରି ହେବ? ଗଭର୍ଣ୍ଣମେଣ୍ଟ ନା ପ୍ରାଇଭେଟ୍।
ଘରୋଇ ସଂସ୍ଥା ଆଉ, କିଛି ଆଉ କରିବି ଆଉ।
ଓହୋ।
ବେପାର କରିବି ବୋଲି ଭାବିଛି ଆଉ। ଚାକିରି କଣ କରିବି।
ହବନି ତାହେଲେ।
ନା ବେପାର କରିବି। ଆଉ ନିଜସ୍ୱ କାମ କରିବି।
ଆଉ କଣ କରିବା, ତ ଏଇନେ ବିଲ ବାଡିକି ସବୁ ଖତ ନିଆ ହଉଛି।
ହଁ।
ଯା ହେଲେ ଆମେ କରିବା ଆଉ।
ଆଉ କଣ ଖାଇଥିଲ?
ମୁଁ ଖାଏ ଏବେତ ଗୋଟେ ଏନେ ଗାଡିଟେ ଗଲା ଯେ ଆଉ ଖାଇପାଇଲିିନି। କଣ ଆଉ କରିପାର ଜଣେ ଭାଇ ଜଣେ ବଡ ଭାଇ। ପ୍ରଧାନ ଭାଇ ବୋଲି ସିଏ ନଉଚନ୍ତି ବିଲକୁ ଖତ ଖାଇ ବହିଥିଲି ହୁଡାରେ।
ଆମ ଗାଁରେ ଆଡ଼େ କେବେ ଆସୁଚ।
ହଁ ଯିବି ଏଇ ଅଷ୍ଟମୀ କି ଯିବି।
ହଁ ଅଷ୍ଟମୀ କୁ ଆସ ନୂତନ ପୋଷାକ ପିନ୍ଧିବା। ମିଶିକି ଯିବା ଠାକୁରଙ୍କ ଦର୍ଶନ କରିବା।
ହ
ଫୁଲ ଗୋଟେ କରିବା ଆଉ।
ଇବା ତ ଆଉ ସୁଖେ ଦୁଃଖଆ ସଂସାର। ଖରା ଗରମ କେମିତି ତମ ଆଡେ ରହୁଛି?
ଆ ବୁହୁତ କୁଜିବା।
ତାଳସଜ ଖାଇସାଇଲଣି?
ହଁ ତାଳ ହଦ ଏଇନା ତ ଖଜୁରୀ ତାଳ ବୁଢା ହେଇଗଲାଣି ଏବେ ଖଜୁରୀ ଆସିଲାଣି। ଖଜୁର ପାଚି ପାଚି ଆସିଲାଣି ଖଜୁରୀ ଖାଇବା ପାଇଁ
ତାଲ ତାଳସଜ ଏଇ ଏଇ ବର୍ଷ ଯାଇଥିଲ ଖାଇବା ପାଇଁ ତାଳସଜ?
ତାଳ ଖାଇଚୁ ପ୍ରବଳ।
ତମର ସେପଟେ ତାଳସଜ ମିଳେ ସବୁ?
ହୁଁ ତାଳ ସଜ ମିଳେ ଆମର ଏପଟେ ବିକ୍ରି ହୁଏ ତାଳ ସଜ ଗୋଟା କୁଲା ହୋଉଚି ଦଶ ଟଙ୍କା ଏମିତି ବିକ୍ରି ବି ହୁଏ।
ଯା ହଉ ଭଲ କଥା ଆମର ତ ଏପଟେ ତାଳସଜ ମିଳୁନି।
ହୁଁ ହୁଁ ଏ ଆର ବର୍ଷ ଆସ କେବେ ଆମ ଗାଁ ଆଡେ ତାଳ ଖାଇବ ଆଉ।
ଆଛ ତ।
ତାଳ ଖାଇବ କେତେ ଖୁସି କରି
ଆମ୍ବ ପଣସ ସବୁ ପୁ ଫଳ ତକ ସବୁ ମିଳୁଛି?
ହୁଁ ଆମ୍ବ ପଣସ ତାମ ବାଇରେ ହେଇଛି। ତମ ତ ଯାଇନି ତମ ଗାଁ ଆଡ଼େ ଗଲେ ସିନା କଣ ନେବି। ଦେଖିଆ କଣତ୍ ହଉଚି? ଆଉ ସାବିତ୍ରୀ ଭାରେ ନେଇଥିଲ ନାଇଁ ଭଉଣୀ ଘରକୁ?
ଶୁଭୁନି?
ସାବିତ୍ରୀ ଭାର?
ହଁ ଦିଆ ସଇଲାଣି।
ହୁଁ ସାବିତ୍ରୀ ତ ଇନ୍ଦୁ ଯାଏ ତାବିତ୍ରି ବହୁତ ପ୍ରକାର ପର୍ବ ଅଛି ଆମ ଓଡିଆରେ ନା?
ଅ କଣ ଆଉ କରିବା।
ହୁଁ ଆଉ? ତମ ବିଲ ଏବେ ଧାନ କରିବ ନା ଆଉ କିଛି କରିବ ବୋଲି ଭାବିଚ?
ନାଇଁ ଆଉ ଯାଉଚି ଏନେ ଟିକେ ଚାଷ କରିବି ଆଉ।
ଆ ହଁ। ରହୁଚି ଆଉ।
ହଉ ହଉ। ।